ହାଲୋ ଭାଇ।
ହଁ।
ଶୁଭୁଚି।
ହଁ ହଁ ଶୁଣା ଯାଉଛି। ପସନ୍ଦ ଚାଲିଚି।
ହାଲୋ ହଁ। ଶୁଣି ପାରୁଚ।
ହାଲୋ ହଁ ଶୁଣା ଯାଉଛି ପା।
ଅଁ ଆଁ।
ହଁ।
ହଁ ତୁମର ଟିକେ ମୋବାଇଲ୍ ଟା ପାଖରେ ରଖ ଭଏସ୍ ଟା ସିଏ କ୍ଲିଅର୍ ଶୁଭିବ।
ମୋତେ କ୍ଲିଅର ଶୁଣାଯାଉଛି।
ଆଁ
ତମ ଇଅରର୍କଡ଼ କଥା ହଉଛ? ହାଲୋ।
ହାଲୋ।
ହଁ ଏବେ ଏ କ୍ଲିୟର୍ ଶୁଭିଲା।
କୁହ।
ହଁ ଏବେ ତମ ଭୟସ୍ ଟା ଠିକ ସେ ଆସିଲା। ଖାଇସାଇଲଣି?
ଆଉ କଣ ସ ହଁ, ଏଇ ଖାଇକି ଶୋଇଥିଲି ଉଠିଲି ଅବିକା ଯାଇ ଯେତେବେଳେ ବ୍ୟାଙ୍କ ଯାଇଥିଲି ଟିକେ ଗୋଟେ କେୱାଇସି କରିବାର ଥିଲା ଏଇ ଦାଦା ପୁଅର। ସେଠୁ କେୱାଇସି କରିସାରିକି ଯାଇଥିଲି ଏଠିକି। ଆମ ଗାଁ ରେ ଯୋଉ ମଙ୍ଗଳା ଠାକୁରଙ୍କ ସେ ଗୋଟେ ପୂଜା ହଉଥିଲା। ଜଣଙ୍କର ଆଉ ସେଠି ଯାଇଥିଲୁ। ଖାଇକି ଆସିକି ଟିକେ ଏଇ ସୋ ପଢୁଥିଲେ ଟିକେ, ସେ ଜବ ପାଇଁ ପ୍ରିପେୟାର ହଉଛି ତ ଆଉ ତା ପାଇଁ ଟିକେ ପଢାପଢି। ଚାଲିଛି ବା।
ଓହୋ।
ହଉ ସେ ପଢିକି ଟିକେ ନିଦ ଲାଗିଲା ଆଉ। ହଁ ସେଠୁ ଖାଇଲି ଅରୁଆ, ଆ ଡାଲି ଆଉ। ତରକାରୀ ହେଇଥିଲା ପୋଟଳ ମିକ୍ସଭେଜ୍ ବଗେରା ତରକାରୀ। ଖଟା ଆଉ ପାସ ଦେଇଥିଲେ। ହଁ ମାନେ ସାଧା ମାନେ ଠାକୁରଙ୍କ ଉପରେ ଆଉ ମାନେ ଠାକୁରଙ୍କ ଜାଗା ନା ପୂଜା ହଉଥିଲା।
ଓହୋ ଆଛା, ଆଛା।
ତମର ସବୁ କଣ ? ମୁଁ ସଖାଳେ ଖାଇଥିଲି ରୁଟି। ଆଉ ଭଜା ଖାଇଥିଲି।
ଅହଃ ଆଉ ରାତିରେ କଣ ପ୍ରୋଗ୍ରାମ୍ ଅ
ରାତିରେ ତ ସେମତି କିଛି ପ୍ରୋଗ୍ରାମ ନାହିଁ ତ ଏ ଯାଏଁ।
ରୁଟି ନା ଭାତ?
ନାଇଁ ଆମର ରାତିରେ ରୁଟି ହୁଏ ଡେଲି।
ରାତିରେ ରୁଟି ନାଇଁ?
ହୁଁ, ତମର କଣ ସବୁ ସକାଳୁ କଣ ଖାଇଥିଲ?
ଆଁ ଖାଇଥିଲୁ ସକାଳୁ ଖାଇଥିଲୁ ଉପମା ଘୁଗୁନି। ତାପରେ ଖରାବେଳକୁ ଖାଇଲୁ ମିଇଲି।
ଆଛା।
ରାତିରେ ପୁଣି ଦେଖିବା କଣ ହବ ଆଉ।
ରହୁଛ ମାନେ ଘରେ ରହୁଛ, ଘରେ ରହୁଛ ନା କଣ?
ହୁଁ ଘରେ ଅଛି, ଘରେ ଅଛି, କଣ କରିବେ ଘରେ ଆଉ, ପିଠା କରିବେ କି ରୁଟି କରିବେ। କଣ କରିବେ ଆଉ।
କଣ ପଢା ପଢି ନା ଜବ୍?
ଭୋଜି ଭୋଜି ତ ଥିଲା ଗୋଟେ।
ମୁଁ କହିଲି ଅଭିିକା କଣ ପଢାପଢି ନା ଜବ୍ ଚାଲିଛି?
ନାଇଁ ସେ ପଢ଼ାପଢ଼ି ସଇ ଚାଲିଛି କମ୍ପ୍ଲିଟ୍ ହେଇନି ଆଉ।
କଣ ପଢୁଛ ଏବେ?
ନା ଘରେ ଅଛ? ଘରେ ଅ
ମୁଁ ଘରେ ଅଛି ମୁଁ କି କ ହଁ ଘରେ ଅଛି।
ଓହୋ ଆଉ କଆଡେ ବୁଲାବୁଲି କରିବାକୁ ଯାଇନ?
ନାଇଁ ଯାଇନି ଏଠି ଖରା କମିଲେ ଯିବି କୁଆଡେ ବୁଲିବାକୁ ଆଉ।
ହଁ ହଁ। କୁଆଡେ ବାହାରୁକୁ ଯାଇଛ ବୁଲିବାକୁ ନା ଯାଇନ?
ହଁ ବାହାରୁକୁ ସେମିତି ଯାଇନି ତ ଏଇ ରଜରେ ସାଙ୍ଗ ଛୁଆ ମିଶିକି ଯାଇଥିଲୁ ଅ କପିଳାସ ଯାଇଥିଲୁ। ଆଉ ସେଠୁ ହଁ ସେଠୁ ଗୋଟେ ମଠ ଯାଇଥିଲୁ ବୁଲିଲୁ ୱାଟର ଫଲ ଖୋଜି ଖୋଛି କୋଉଠି ମିଳଲାନି ସେ ଖରାଦିନ ପାଇଁ ସବୁଆଡେ ଶଖି ଯାଇଛି। ଝରଣା ଆଉ ସେଇ ବୁଲାବୁଲି କରିକି ଖାଇ ପିଇକି ଆସିଲୁ ଆଉ। ଯାଇଥିଲଥିଲେ ଆମ ସେଇ ସାଙ୍ଗ ତାକୁ ନ ହୁଁ ଫାଷ୍ଟ ରଜେ ଯାଇ ହୁଁ ସେଇ ନଟା ବରରୁ ମୋର ସାଙ୍ଗ ଦିଟା ଯାଇଥିଲେ। ହଁ ନଟା ବରରୁ ସାଙ୍ଗ ଦିଟା ଆଉ ଜଖପୁରାରୁ ଗୋଟେ ସାଙ୍ଗ ଆଉ ଆମ ଗାଁ ସାଙ୍ଗ ଗୋଟେ ଏନ୍ତୀ ସବୁ ମିଶିକି ଯାଇଥିଲୁ।
ଓହୋ। ଫାଷ୍ଟ୍ ବୋଧେ ଯାଇଥିଲ ଆଉ ନାଇଁ?
ହଁ। ଆଉ ତମେ କୁଆଡେ ସବୁ ଯାଇଥିଲ ବିଲିବାକୁ ରଜରେ?
ଆମେ ରଜରେ ଗାଁରେ ରଜରେ ରଜୁ ବୁଲାବୁଲି କରିଥିଲୁ।
ତମର ସେଠି ରାମ ରଜା ହେଇଥିଲେ ଏ ବର୍ଷ?
ହଁ ଏ ପାଖାପାଖି ହେଇଥିଲେ ଆଉ। ଆ ତ ସବୁ ବର୍ଷ ହୁଅନ ସେଠି।
ମୁଁ ଆର ବର୍ଷ ଯାଇଥିଲି।
କୋଉଠିକି?
ଯ ସେଇ ତମ ସେପଟେ ଯୋଉ ରାମ ରାଜା ଦେଖିବା ପାଇଁ ଯାଇଥିଲି ସେ ଯୋଉ ଜଟା ଧାରୀ ଏଯୋଉ ମଠ ସେଆଡେ ଯାଇଥିଲି ବୁଲିବା ପାଇଁ ଆସିଲା ବେଳକୁ ସେପଟ ହେଇକି ଆଉ ବୁଲିକି ଆସିଥିଲି। ଏଥର ଯାଇଥାନ୍ ଯେ ସେକେଣ୍ଡ ରଜରେ ଆଉ ବର୍ଷା ହେଲା। ସେକେଣ୍ଡ ନା ଥଡ ରଜାରେ? ଥାଡ ରଜ ଯାଇଥାନ୍ତୁ ବର୍ଷା ହେଲା ଆଉ ସୋରଟା ବେଳେ ଆଉ ସେଥିଲା ଆଉ ଗଲୁନୁ ତ।
ଓହୋ ବର୍ଷା କୋଉ ଥିଲାକି?
ହଁ ଏଇ କୁଆଖିଆ ଆମ ଏପଟ ଲାଇନ ହେଇଥିଲା।
ନା ରଜରେ ବର୍ଷା ତ ହେଇଥିଲା ଯେ
ହୁଁ
ଆମେର ଲାଷ୍ଟ ରଜ ଦିନ ବର୍ଷ ହେଇଥିଲା।
ହୁଁ ସେ ଲାଷ୍ଟ ରଜ ଦିନ ହେ ତ ବର୍ଷା ହେଇଥିଲା।
ଆମେ ଯାଇଥିଲୁ ବୁଲିବାକୁ ଯାଇଥିଲୁ ୟାଡେ ଯାଇଥିଲୁ ଯାଜପୁର ଟାଉନ ଆଡେ ଯାଇଥିଲୁ ବୁଲିବାକୁ ଆଉ ବୁଲିହେଲେନି ବର୍ଷା ହେଲା ପଳେଇଆଇଲେ।
ହଁ ହଁ।
ଆଉ କଣ କରିବ ତାପରେ ଗାଁରେ ଉଁ ଗାଁରେ ଯେତିକି ତ ବୁଲାବୁଲି ହେଲା ରଜ ଦୋଳି ଫୁଳି ଲାଗିଥିଲା।
ଆଚ୍ଛା ଆଉ ହଁ।
ଆଉ ଦୋଳି ଖେଳିଲୁ, ଦୋଳିରୁ ଖେଳିକି ଯୋଉ ପଡିକି ଯୋଉ ଗୋଡ ହାତ ଦରଜ ହେଇଛି ଛାଡ଼।
ପଡ଼ିଲ?
ହଁ ପରା ବାଉଁଶ ଦୋଳି ନାହିଁ କି ଯୋଉ ଗୁରା ବାଉଁଶ ଦୋଳି।
କୋଉ ମାନେ ପଟା ଦୋଳି ନା ଏଇ ଯୋଉ ରସି ଦୋଳି?
ପଟା ପଟା।
ପଟା ଦୋଳିକି ଦେଖି ଖେଳିବାର କୋଉ କାଳେ ହଁ- ହଁ। ଖେଳିଚି ଛୋଟବେଳେ ଖେଳିଚି, ଆଉ ତମ ଆଡେ ସେମିତି ଆଉ ଲାଗୁନି ତ ସେ ଦୋଳି? ନହେଲେ ସେ ଦୋଳି ଟିକେ ଆଉ ଲାଗୁନି ତ?
ଆମ୍ବ ଗଛରେ ଲାଗିଥିଲା ଗୋଟେ। ସେଇଥିରେ ଖେଳିଦେଲୁ ଆଉ ସେ ଖସିଗଲା ଆଉ ଗୋଡରୁ ଖସି, ଗୋଡ ଖସିଗଲା ଯେ ଦୁଲ କି ପଇଲୁ। ଅଣ୍ଟା ପିଠି ସବୁ ଦରଜ, ବର୍ଷା ହେଇଥିଲା ତ ଓଦା ହେଇଯାଇଥିଲା ପଟା
ଓ ହୋ। ବର୍ଷାରେ ପଟା କାଢ଼ି କି ନେଇଯାଆନ୍ତି ନା, ପଟା ଯୋଉ କ୍ଷିଲ ଲାଗିଥାଏ କାଢ଼ିକି ନେଇଯାଆନ୍ତି ପଟା। ବର୍ଷା ଫର୍ଷା ହେଲେ ଆମ ଆଡେ
ନା- ନା- ନା ସେ ଖିଲ ଲାଗିଥିଲା ଖେଳ ହଉଥିଲା। ଓଦା ହେଇଥିଲା ତ ଖସିଗଲା ଆଉ। ଆଉ କୁଆଡେ ଯାଇଥିଲ ବୁଲିଆକୁ?
ହଁ ସେମିତି ନାଇଁ ଘରେ ଏମିତି କ୍ୟାର
ପାଖକୁ ଆସ ପାଖକୁ ଆସ।
ହଁ ମୁଁ ଏଇ କଲ ପାଖରେ ହିଁ ।
ନା- ନା ଫୋନ୍ ଟା ଭଏସ୍ କ୍ଲିୟର କର।
କ୍ଲିୟର ଶୁଣା ଯାଉନି କି?
ଆଗରୁ ଯେମିତି ଶୁଭୁଥିଲା ଏବେ ଶୁଭୁନେଇ। ସ୍ଲୋ ହେଇ ଯାଉଚି। ଫୋନରେ କିଛି କନେକ୍ଟ କରିକି କଥା ହୁଅନା, ଡାଇରେକ୍ଟ ଫୋନରେ କଥା ହୁଅ।
ହଁ ମୁଁ ଡାଇରେକ୍ଟ ହିଁ କଥାହଉଛି, କନେକ୍ଟ କରିନି କାଟି ଦେଇଛି ବା ଦେଖୁନୁ।
ଆଉ
ଏମିତି ସବୁ ଚାଲିଛି ହଁ ଆମର ତ ଆଇଁଷ ସେ ମାଛ ହେଇଥିଲା ବୋଧେ, ମୁଁ ଭେଜିଟେରିଆନ୍ ନା ମୋ ସ୍ପିକର ପାଖରେ ହିଁ ତ ମୁଁ ଇ ଅଛି। ଶୁଣାଯାଉନି କଣ?
ହ୍ୟାଲୋ। ହଁ ମୁଁ କହିଲି ଆମର ଏଇ ମାଛ ହେଇଥିଲା, ସନ୍ ଡେ ଦିନ ମାଛ ହେଇଥିଲା। ମୁଁ ତ ହଁ ଭେଜିଟେରିଆନ୍, ମୁଁ ତ ନନ୍ ଭେଜ ଖାଏନି। ମାଛ ହେଇଥିଲା, ଆଉ ସେମିତି ଡାଲମା
ଓ ହୋ ଭେଜିଟେରିଆନ୍ ତମେ? ନା ସାଧା ତମେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।